ହ୍ୟାଲୋ ହ୍ୟାଲୋ। ହଁ କ।
ହ୍ୟାଲୋ। ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ କହୁ ନାହାନ୍ତି କଣ ଖାଇଥିଲେ? ଏଇଠି ଦୋଳି ରେ ବସିଚି ଆଉ କଣ ଖାଇଥିଲେ?
ଅ ହ। ଆଉ ଖାଇ ପି ସାଇଲନି ନା?
ହଁ ଖାଇ ସାରିଲେଣି।
ଅ ହଁ ଆଉ ଆଜି କଣ ରୋଷେଇ ହେଇଛି?
ଆମର ହେଇଛି ରୁଟି କୁ ଭଜା।
ଓହୋ ରୁଟି ଭଜା
ହଁ।
ଓ ହଁ।
ଆମର ଦିନରେ ରୁଟି ବଜା ଖାଇଥିଲୁ। ଏଇନା ଭାତ କାଇବୁ।
ଓହୋ ଭାତ ଖାଇବ?
ଆମର ଓଲଟା ପଲଟା।
ଓହୋ ଭାତ ସହିତ କଣ କଣ ଖାଇବ?
ମାଛ, ଡାଲି ଆଉ କଣ ହେଇଥିବ ଖାଇବୁ ଆଉ।
ଅ ହଁ।
ରୋଷେଇ ହେଇନି। ଆମର ହବ ନଅ ଆଠଟା ନଅଟା ବେଳୁ ଗରମ ଗରମ ହବ ଗରମ ଗରମ ଖାଇବୁ।
ଓ ହୋ ଦେହ ଭଲ ରହିବ ଗରମ ଗରମ ଖାଇଲେ ଆଉ।
ହଁ। ଥଣ୍ଡା ହେଇଗଲେ ଜମ୍ସ ଲାଗିଯିବେ ସବୁ।
ହଁ।
କାଇଁ ସେ ଥଣ୍ଡା ଖାଇବା ଖାଇବ ଦେହ ଖରାପ୍ କରିବ ସେ ଖାଇବା ଖାଇକି।
ଭଲ।
ଆମର ଆଠଟା ବେଳ ଖାଇବା ଖାଇଦଉ। ନଅଟା ଭିତରେ ଆମେ ଶୋଇପଡୁ। ନଅଟା ଭିତରେ ଶଉନା। କିନ୍ତୁ ମୋ ଅଜା ଆଇ ସବୁ ଶୋଇପଡନ୍ତି। ଆମେ
ନା ହ ଗରମ କେମିତି ହଉଛି ତମ ଆଡେ?
ଗରମ ମାନେ ପ୍ରବଳ। ଆମର ଗଛ ଥାଇକି ବି ଏତେ ଗରମ ହଉଛି, ଆମର ଏସି ଅହରହ ଲାଗିକି ରହୁଛି।
ଓ ହୋ। ଏବେ ଯୋଉ ଗରମ ହଉଛି ପୁରା ବାୟୁମଣ୍ଡଳ ପ୍ରଦୂଷଣ ହେଇଯାଉଛି। ଏସି ସେଥିପାଇଁ ତ ବେଶୀ ବାୟୁମଣ୍ଡଳ ପ୍ରଦୂଷଣ ହଉଛି। ଲୋକ ଗଛ ଫଛ ଲଗଉନାହାନ୍ତି। ବେଶୀ ବାୟୁମଣ୍ଡଳ ପ୍ରଦଷଣ ହଉଛି।
ଆମର ଏ-ବିଲ୍ ଆସିଛି ପାଞ୍ଚ ହଜାରେ।
ଓ ଏବେ ଗ ମାନେ ଗରମ ହଉଛି ନା ଅଧିକ
ହଁ। ଆମର ପାଞ୍ଚ ହଜାରେ ବିଲ୍ ଆସୁଛି।
ହଁ।
ଆମର ଏନି ଟାଇମ୍ ଏସି ଲାଗିକି ରହୁଛି।
ଓ ହୋ।
କାରଣ ମୁଁ ରହି ପାରିବିନି। ଆଉ ମାମା ତ ରୋଷେଇ କରୁଥିବେ, ଆସିକି ଏସିରେ ଟିକେ ପସିଯିବେ।
ଓ ହୋ।
ଅ ତା ଆଈ ବି ରହିପାରନ୍ତିନି। ସିଏ ବି ରହନ୍ତି ଏସିରେ। ସମସ୍ତେ ଏସିରେ କଣ କରାଯାଇପାରିବ। ଏସି ଲଗାହଉଛି ସବୁବେଳେ।
ଭାତ ସହିତ ଆଜି କଣ ହବ ଖାଇବା?
ଭାତ ସହିତ ଡାଲି ଆଉ କଣ ହବ ଆଉ। ଆମର ତ ଡାଲିଟା ମେନ୍ ଆଉ।
ଓ ହୋ। ସବୁଦିନ ଡାଲି।
ହଁ ଡାଲି ଡାଲମ ନହେଲେ ଆମର ଖାଇବା ହଜମ ହବନି।
ଓହୋ ଡାଲି। ଡାଲିରେ କଣ କଣ ଡାଲି ତମେ ଭଲ ଲାଗେ ଖାଇବା ପାଇଁ?
ହାରଡ ଡଲି ମୁଗ ଡଲି କୋଳଥ ଡ଼ାଲି ସାବୁ ଭଲ ଲାଗେ। ମୋତେ ଅସବୁ ଭଲ ଲାଗେ। ପରିବା ପତ୍ର ବି ସବୁ ଭଲ ଲାଗେ କିନ୍ତୁ ଏଇୟା ଗୋଟେ ଜିନିଷ ଛାଡିକି ମତେ ଭଲ ଲାଗେନି। ଅ ବିିଲାତି ବିିଲାତିଟା ଭଲ ଲାଗେନ।
ଭଲ ଲାଗେନି?
ନା ମୁଁ କାଢିଦିଅ ତାକୁ।
ହୁଁ ହୁଁ ହୁଁ। ଓ ହୋ ମତେ ସବୁଠୁ ସେଇଟା ଭଲ ଲାଗେ।
ନା ମତେ ଆଉ ଯାହା କରିବ ମୁଁ ଖାଇବି ଗାଜର ବିଡି ବି ଆଉ କଣ ଜହ୍ନି ପୋଟଳ ଭେଣ୍ଡି କଲରା ସବୁ ଖାଇବେ।
ହଁ ହଉ।
ଆଉ ମୋ ଫେବରଟ ପରିବା କଲରା।
ହଁ ତମ ଫେବରେଟ।
ହଁ କଲରା ଭଜା ହ ମାନେ କଲରା ଆଉ ଆଳୁ ଭଜା ହୁଏ ମାଳୁରୁର ସବୁ ବାଛିଦେବି କଲରା ଖାଲି ଖାଇଦେବି।
ହେଲେ ବା ତମ ତ ଭଲ ପସନ୍ଦ। ହୁଁ ପିତଲଗେ ତମକୁ?
ହୁଁ ମତେ ଭଲ ଲାଗେ ପିତା ଟା।
ପିତାଟା ଭଲ ଲାଗେ ଆଉ କଣ କଣ ପିତା ସବୁ ଭଲ ଲାଗେ? ତାକୁ ଖାଅ?
ହଁ ପିତା ଶାଗ ଖାଏ।
ହଁ।
ହଁ ମତେ ଭଲ ଲାଗେ ପିତା ଜିନିଷ।
ପତା ଜିନିଷ ତମେ ଏତେ ଭଲ ପାଅ ପିତାରେ କେତେ ଔଷଧ ଗୁଣ ଅଛି।
ହଁ ହଁ ପିତା ରାଗ ଆ ମୁଁ ଲୁଣିଆ ମିଠାସ। ସବୁ ମତେ ଏଗୁଡା ପସନ୍ଦ।
ଆଁରେ ଆ ତମ କୋଉଠି ଖାଇବାର ପ୍ରୋବ୍ଲେମ ହବନି ଆଉ।
ନା ନା। ମତେ ରୁଟି୍ଷୀର ଦେଇଦେଲେ ମୁଁ ଖାଇଦେବି ଭାତ ଆଉ କ୍ଷୀର ପକେଇ ଦେଲେ ଖାଇଦେବି ଭାତ ଆଉ ଦହି ପକେଇ ଦେେଲେ ମୁ ଖାଇଦେବି ସେମିତି। ଘିଅ ଭାତ ଖାଲି ଘିଅ ଭାତ ଖାଇଦେବି ଆଁ ହଁ ଖାଲି ଘିଅ ବା ତ ଏମିତି ସୁଡ଼ ସୁଡ଼ ହଉଥିବ ମୁଁ ଖାଇଦେବି।
ହଁ। ଘଝିଅ ଏତେ ଭଲ ପା ଖାଇବା ପାଇଁ?
ହଁ ହଁ ଦହି କ୍ଷୀର ଘିଅ ଏଗୁଡାରେ ଭାତରେ ପକେଇଲେ ମୁଁ ଖାଇଦେବି। କିଛି ଦରକାର ନାହିଁ। ଆମ ଘରେ କ୍ଷୀର ଗାଈ ଗ ହେଲା ବେଳେ ଆମର କିଛି ଅବଜେକ୍ସନ ନଥାଏ।
ଓହୋ ଏବେ ଗାଈ ଧୁଆଁ ହଉଛି କି ନାଇଁ।
ନା ହଉନି ଗାଈ ଜନ୍ମ କଲେ ତ ଧୂଆଁ ହବ।
ଓହୋ ଆଉ ବୁଲାବୁଲି କରିବା ପାଇଁ କୁଆଡ଼େ ଯାଇଥିଲ?
ହଁ ଆମେ ତ ଭଲ ବୁ ନା ଆଉ କୁଆଡେ ଯାଇନୁ। ହ ହ
କୋଉ ଜାଗା ଟା ବେଶୀ ବୁଲିବା ପାଇଁ ଭଲ ଲାଗେ ତମକୁ?
ସେମିତି କୋଉ ଜାଗା ନାହିଁ। ନା ଜୁଆଟା କ ଭଲ ଲାଗେ।
ଅଧିକ
ନନ୍ଦନ କାନନ
ହଁ ହଁ।
ସେ ଜାଗା ମତେ ପୁରା ଚିଡ ଚିଡା ଲାଗିଲାଣି ମତେ ଯିଏ କହୁଛି ମୁଁ କହିବି କିବ ନାହିଁ ତମ ମାନେ ଯାଅହାରି ମୁଁ ଯିବିନି ସେ ଜାଗାକୁ। ସେ ଗୋଟେ ସ୍ପଟ ପୁରା ଚିଡି ଗଲିଣି
ହଁ ହଁ ବିରକ୍ତିଆ ଲାଗିଲାଣି ଆଉ
ହଁ ଆ ମୁଁ ଘର ପାଖରେ ଯାଉଛି ତାପରେ ଫ୍ରି ରେ ଯାଉଛୁ ଆଉ ତ ଇଛା ହଉନି ଆଉ
ଓ ହୋ ପାଖରେ
ହଁ।
ହଁ-ହଁ-ହଁ।
ମାଗଣା ଜିନିଷ କଣ ଭଲ ଲାଗେ?
ହୁଁ-ହୁଁ-ହୁଁ ମାଗଣା ଜିନିଷ ଥରେ-ଥରେ ବୋଧେ ଭଲ ଲାଗିବ ବାରମ୍ବାର ହେଳା ଭଲ ଲାଗିବନି,
ହେ ନା ଜମା ଭଲ ଲାଗିବନି ଥରେ ଭଲ ଲାଗିବ ସେକେଣ୍ଡ ଟାଇମକୁ ଆଉ ଇଛା ହିଁ ହବନି ଆଉ ଦୁତିୟ ଥରକ ଆଉ, ସେଥି ପାଇଁ ଆମର ତ ମାଗଣା ନା,
ହୁଁ-ହୁଁ, ଆଉ କଣ ସବୁ ଭଲ ଲାଗେ ତମକୁ?
ହୁଁ ଆଉ
ଲେଖିବା ପଢ଼ିବା ଆଉ ତା ଭିତରେ କଣ-କଣ ଭଲ ଲାଗେ?
ମୁଗେ ଡ୍ରଇଂ କରିବାକୁ ଭଲ ଲାଗେ ଡ୍ରଇଂ କରିବାକୁ, ହୁଁ ନା ହଁ, ମେହେଦି ଫେହେଦି କରେ,
ହଁ କି?
ହଁ ଆଉ ମେକଅପ କରିବାକୁ ଭଲ ଲାଗେ ତାଲୁକୁ
ହୁଁ।
ହେୟାର ଷ୍ଟାଇଲ୍ କରିବାକୁ ଭଲ ଲାଗେ।
ହୁଁ ଆଛା ଆଚ୍ଛା ଏତେ କଥା ଭଲ ଲାଗେ ଆଉ,
ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ ଭେଜିଟେବଲ ଭିତରୁ? ପରିବା ଭିତୁରୁ କଣ ଖାଇବାକୁ ଭଲ ଲାଗେ?
ଯୋଉ ଜିନିଷ ଟା ତମକୁ ସୁଧୁ ଭଲ ଲାଗେନି ମତେ ସେଇଟା ବହୁତ ଭଲ ଲାଗେ। ହଁ ମୁଁ ସେଟା କଞ୍ଚା ଖାଏ ପା ଚିଲା ଖାଏ ସବୁ ଖାଏ ହେଲା ମୋର ଆଉ କିଛି ଦରକାର ନାହିଁ ସେଇଟା ଯଦି ଅଟ୍ ଛି ହୁଁ କଞ୍ଚାଲଙ୍କା ସହିତ ତ ଆଉ ଯୋଉ ବାଗିରି ଲେମ୍ବୁ ସହିତ ମୋର ସେଇଟା ହେଉଛି ସବୁଠୁ ପ୍ରିୟ
ଉଁ ସେଇଟା ଯଦି ଆଉ କୋଉ ତରକାରୀରେ ପଡିଥିବ ମୁଁ ତାକୁ ତାକୁ ବାହାର କରି ଥୋଇ ଦଉଛୁ ସାଇଡ ରେ ମାମା ଖାଇ ବେ
ହଁ ନା ମୋର ସବୁଠୁ ସେଇଟା ହେଲା ଫେବରାଇଟ।
ହଁ ତାହେଲେ ବାବାଙ୍କ ବାବାଙ୍କୁ ଦେଇଦେବି ଝିଅକୁ ଦେଇଦେବି ଦେଇ
ହୁଁ। ଆଉ ନନଭେଜ୍ ଭିତରେ ମତେ ଚିକେନ ହିଁ ଭଲ ଲାଗେ।
ହୁଁ ନାମ ସେ ମୁ ଖାଏନି ସେଟା ସେଇଟା ମୁଁ ଖାଏନି ଆଉ ପରିବା ମୁଁ ସବୁ ପ୍ରକାରିଆ କାରଣ ହଁ ଛତୁ ଖାଏନି ମୁଁ ଆଉ ଆଇଁଷ କିଛି ଖାଏନି ଆଉ ପରିବା ସବୁନ ନା
ହୁଁ
ଆଉ ପରିବା ନ ଖାଇଲେ ଆଉ ଦେହରେ ବଳ କୋଉଠି ଆସିବ?
ଉଁ -ଉଁ-ଉଁ କେତେ ଓ୍ବଟ୍ ତମର ଅଛି ଏବେ?
ମତେ ଉଣେଇସି ବର୍ଷ ହେଲାଣି। ଫଟି ସିକ୍ସି ରୁ ଆଉ ଅଧିକ ବଢ଼ୁନି।
ଏ ଭଗ ହୁଁ କାହିଁକି ଏତେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ?
ଇଆଡ଼କୁ ହଉନି କି ସିଆଡ଼କୁ ହଉନି
ଇଆ ହୁଁ।
ଯିଏ ଦେଖୁଛି ଶିଏ କହୁଛି ତମକୁ ଉଣେସି ବର୍ଷ? ନା ଉଣିଶି ବର୍ଷ ନୁହେଁ ବାର ବର୍ଷ
ହୁଁ।
ହୁଁ
ଅଧିକ ଅଧିକ ଖାଦ୍ୟ ଖାଇବ ନା ଆଉ।
ଅନୁ ହଉଚି ଖାଇ ଖାଇବା ମୋର
ପ୍ରୋଟିନ୍ ଖାଇବା ଯେତେ ଖାଇବ ସେତେ ତମ ପାଇଁ ଭଲ।
ମୋ ପାର୍ଟି ଟା ଏନି ଟାଇମ ଚାଲିଥିଲ ନ ଚାଲିଲ ମାନେ ଆମ ଘରେ ମୁଁ ପ୍ରଳୟ କରିଦେବି।
ଦେହରେ ଲାଗୁନି ଆଉ।
ନା ନା ମୋ ମାମା କ ତମେ ସ୍କୁଲ କଲେଜ ପଳା। ପୁ ନହେଲେ ମୋ ମୁଣ୍ଡ ଖରାପ କରି ଦଉଛୁ। ରାତି ଦିନ ଚବିଶି ଘଣ୍ଟା କିଏ ଖାଇବାକୁ ଦବ ଗୋଟେ।
ଆରେ ହୁଁ।
ପୁରା ଇରିଟେଡ ହେଇଯାଉଛି ସକାଳ ଥର ରୋଷେଇ କରିବ ପୁଣି ସଖାଳେ ଛଅଟାରେ ଖଇଥିବୁ ଦଶଟା ବେଳେ ପୁଣି ଭୋକ କରିବ।
ହୁଁ ହୁଁ।
ନଅଟା ଦଶଟା ହେଲାବେଳକୁ ଖାଇବାକୁ ଦେବେ।
ହୁଁ ଆମ ପାଖ ଆମ ଘରକୁ ପଳେଇ ଆସ ତମେ ଖାଇ ଖାଇକି ପିଇକି ଆରାମରେ ଯିବ ଆସ ରହିବ ଏଇଠି ବୁଲି ବ ଆଉ ବୁଲି ବୁଲାକି ମନ ଖୁସି କରିକି ପୁରା ଯିବ ଆଉ।
ସିଏ କହିବ ଏତେ ଖାଇବାକୁ ମାଗୁଛ ଦି ଜଣ ଯାକ। କେହି କହାକୁ କମ୍ ନୁହେଁ। ଦି ଭଉଣୀ ଯାଙ୍କ ହଁ ନଅଟା ହେଲା ବେଳକୁ ମାଗିବି ତା ପରେ ବାରଟା ଗଲା ବେଳକୁ ମାଗିବୁ ଖାଈଆ
ହୁଁ।
ବାରଟା ଗୋଟେ ବେଳକୁ ଶୋଇବୁ ଖାଇବା ସଙ୍ଗେ ଗୋଟେ ବେଳକୁ ଶୋଇବୁ ଚାରିଟା ବେଳେ ପୁଣି ମାଗିବୁ।
ହୁଁ ହଁ ହଁ ହୋ।
ମୁଁ ନିଦରେ ବି ଖାଇବାକୁ ମାଗିବି।
ଆରେ
ନିଦରେ ଆ ଆ ନିଦରେ ମିକ୍ସିଚର ଖୋଜିବି।
ଆରେ
ନହେଲେ ଚାଲି ଚାଲି ହୁ ଉଠିକି ଆସି ମିକ୍ସଚର ଖାଇବି ଡବା ସହ ଥୋଇଦେଇକିପଳେଇବି।
ଖାଇବା ପାଇଁ ଏତେ ଭଲ ଲାଗେ ଆଉ।
ଏମିତି ଖାଏ କିନ୍ତୁ ମୋ ଦେହରେ ଲାଗୁନି ମୁଁ ବୁଝିପାରୁନି।
ହଁ ହଉ ତମେ ଖାଅ ଖାଇକି ବସ ଆଉ ମୁଁ କିସ ଛାଡିକି ଫୋନ କରିବି କ
ହଁ ହଁ ହୁଁ ହୁଁ ମୁଁ କରିବି।